ହଁ।
ଭୟସ ଶୁଭା ଯାଉଚି ସବୁ ତ କ୍ଲିୟର ଅଛି?
ହଁ ହଁ।
ହୁଁ ହ୍ୟାଲୋ।
ସାଇଲଣ୍ଟ ରୁହନୀ କୁହ କୁହ।
ଲାଉଡ୍ ସ୍ପିକର୍ ଅନ୍ ହେଇ
ନାଇଁ ସ୍ପିକର୍ ଅନ୍ ହବନି। କୁହ କୁହ ତମେ ସାଇଲେଣ୍ଟ ରହନି କୁହ।
ହୁଁ।
କଣ କରୁଚ?
କଣ କରିବା ବସିଛୁ, ଯାଇଥିଲୁ।
କୁଆଡେ ଯାଇଥିଲା?
ଆଠଟା ବେଳକୁ ଆସିଲୁ, ତୁ କଣ କର
ମୁଁ ଏବେ ଶୋଇକି ଉଠିଲି ବା।
ହଁ କାଲି ପା ତୁ ଯାଇଥିଲୁ?
କାଇଁ କୁଆଡ଼େ କହି
ଡୁଟି କାଲି ଯାଇଥିଲୁ?
ଡୁଟି ସେ ରୁମ ରେ ହିଁ କାମ ଚାଲିଥିଲା।
ହୁଁ।
ହଁ ସେ କାମ ଚାଲିଥିଲା ଆଉ ପିଇ ନଥିଲି କାଲି ସେ ସରିଲା ବେଳୁ ଆଠଟା ହେଲାଣି, ଆଠଟା ସାଢେ ଆଠଟା ହେଲାଣି। ତାପରେ ଅଣ୍ଡା ଫଣ୍ଡ ସେ ରୋଟି ଆଣି ଥିଲି ହେରି ସେଳା ଠିକି ପିଆଜ ଫିଆଜ ସବୁ କାଟିଚି, ଟମାଟ ଫମାଟୋ କାଟିଚି ଗ୍ୟାସ ଟା ଅନ୍ କଲା ବେଳକୁ ଶଳା ଗ୍ୟାସ ଟା ଅନ୍ ହଉନି ଆଉ।
ଗ୍ୟାସ ସରିଯାଇଚି।
ହଁ ତାପରେ କଣ କରିବି, ତାପରେ ଆଉ ଥରେ ସେ ରୁଟି ଥିଲା, ରୁଟି ନ ଆଣିଥିଲେ ଆଉ କଣ ଖାଇଥାନ୍ତି। ରୁଟି ଥିଲା, ରୁଟି ସେ ପିଆଜ, ଟମାଟୋ, କୁର୍କୁରି ଫୁୁରକୁରି, ଆଣିଥିଲି ଗଲା ଗୋଟେ ଇଏ କରି ଖାଇଲି
ଆଜି ଜଲଦି ଖାଇଦେଲି।
ଆମ, କଣ କରିବା ଶଳା ଗ୍ୟାସ ନା ହିଁ କିଛି ନାହିଁ।
ଗ୍ୟା ଗ୍ୟାସ ଚେକ୍ କରିଦେଇଥାନ୍ତ ତ ଆଉ
ମୁଁ ଆଉ ମୁଁ ଇଆଡେ କାମ ଚାଲୁଥିଲା, ମୁଁ ଆଉ ତରବରରେ ଚେକ୍ କରିନି ମୁଁ ଆ ହଁ ଗ୍ୟାସ ଠିପ ହେଲା। ଦେଖିଲା ବେଳକୁ ଭାଇ ଗ୍ୟାସ ନାହିଁ ଆଉ, ଆଉ ଜ ଯିବି ଦେଖିବା ଏ ଏ ଟା କୋଉଠି କଣ ଗ୍ୟାସ ଫୁଲ୍ ହଉଛି! ! ! ! ! ! ! ! ! ! ଦେଖିବା। ଆକୁ ପଡ଼ିବ।
ହୁଁ ପାଞ୍ଚ ଲିଟିରିଆ ବଡ ଗ୍ୟାସ।
ଉଁ।
ପାଞ୍ଚ ଲିଟ୍ରିଆ ନା ବଡ ଗ୍ୟାସ।
ପାଞ୍ଚ ଲିଟ୍ରିକିଆ।
ହୁଁ।
ଦି ଘାଇ ଫୁଲ କରିବାକୁ କହୁଛି ଅ-ସ ଆଠଶହ ଟଙ୍କା।
ଆଜ୍ଞା ସେ ରେଟ କରିଦେଇଛନ୍ତି ଏବେ।
ହଁ ବା ମୁଁ ଭାବୁଛି ଘରୁକୁ ଗଲେ ଇଣ୍ଡକ୍ସନ ଟା ଆଣିବି ହେରି।
ଇଣ୍ଡେକସନ ଆଣିବୁ ଯଦି ଭଲ ଇଣ୍ଡେକସନ ନୂଆ ଟେ କିଣିବୁ ଟି।
ନାଇଁ ନାଇଁ ଘରେ ଗୋଟେ ଅଛି।
ହୁଁ।
ଇଣ୍ଡକ୍ସନ ଗୋଟା ଆଣିବିରି ଆଉ ଗୋଟେ। ଇଲେକ୍ଟ୍ରି ର ଇଏ ଟା ଆଣିବି ହାରି କଣ କହିଲ ଅଣ୍ଡା ଫଣ୍ଡା ସିଜେଇଆକୁ।
ହିଟର ଟା ଯୋଉ।
କେବେ କଣ ମାନେ ଗ୍ୟା ଧର କ ଇଏ ସରିଗଲା ଗ୍ୟାସ୍ ଫ୍ୟାସ୍ ସରିଗଲା। ସେଟା ଗୋଟେ ବ୍ୟାକଅପ୍ ପାଇଁ ଥାଉ।
ଥିଲା ହିଟର ଟା ଥିଲା ଆଉ।
ହିଟର ତ ଆମର ଖରାପ ହେଇଗଲାଣି।
ସେଇଟା ଖରାପ ହେଇଯାଇଛି।
ଆଉ ଗୋଟେ ଆଣିକି ଆଉ ଗୋଟେ ବି ଖରାପ ହେଇଗଲାଣି ସେଇଟାର ୱାରେଣ୍ଟି ଅଛି ଯେ ସେଇଟା ହାଉଡା ରେ ରହିଗଲା ନହେଲେ ସେଇଟା। ହେଇ ଯାଇଥନ୍ତା।
ହୁଁ।
ତ ଘରକୁ ତିରିଶ ରେ।
ହୁଁ।
ହୁଁ ଏକଜାମ୍ ଅଛି ଗୋଟେ ହଁ। ତିରିଶି ରେ ଯିବି ପୁଣି ତିନିରେ ଟିକେଟ୍ ଅଛି ରେ ର ରାତିରେ ତିନିରେ ଆସିଲେ ଏଠି ଚାରିରେ ଓଲେଇବି।
! ! ! ! ! ! ! ! ! ! ଛୁଟି ଦେବା ପାଇଁ ଯୋଉ ଗେରେ ଗେରେ କମ୍ପାନୀ କୁହନିଁ।
ହୁଁ।
ମୋର ସେ ଭାଇ ତାଙ୍କୁ କହିଦେଲି ସିଏ ହଁ ମାରିଦେଲେ ହେଲା। ସେ ତଳେ ତା ସ ଆଁ ଆଉ ଗୋଟେ। ନାଇଁ ଏଚ ଆର କୁ କିଛି କୁହା ହେଇନି ଏଚଆର ଫେଚ୍ଆର। ତ ମନା କରିଦେଲେ ଷ୍ଟେଟ ଫରୱାର୍ଡ କି ଛଅ ମାସ ପର୍ଯ୍ୟନ୍ତ ଛୁଟି ମାଗିବନି ହେଲା ଏ ଭାଇ। ତା ଭାଇର ତା ସାଙ୍ଗଟା ଯେ ସେ ପ୍ରୋଜେକ୍ଟ ମ୍ୟାନେଜର ଅଛି ଭାଇ ତାକୁ କହିଲା। ସେ ପିଲାଟା ଯିବ ଛୁଟି ପାଇଁ ହେଲା ସେ ଗେରେ ଗେରେ ହେଲା ଆଉ। ତୁ ଏତେ ତୁ ଛାଡି ଦଉଚୁ କାଇଁ। ମାସେ ହେଇନି ତୁ ନୂଆ ପିଲା ଛାଡି ଦଉଚୁ ଇଏ କରୁଛୁ ସିଏ କରୁଛୁ ଭାଇ କହିଲା ତାର ଏକଜାମ୍ ଅଛି ବୋଲି ସେ। ଯିବ ଆଉ କହିଲା ହଉ ତୁ। ତୋର ମ୍ୟାନେଜ୍ କରିବୁ ଆଉ ଭାଇ କହିଲା ହଉ ମ୍ୟାନେଜ କରିବି ମୁଁ। କୁଅନି ଆଉ ଦୁନିଆ ଯାତରା ଆଉ ଗୋଟେ ଏକଜାମ ଟେ ଅଛି ଯେ। କଣ କରିବି ଶଳା ଏନ ସି ଏଲ ଅଛି ନାମ ଟା ନେବି ଆଉ।
କୋଉଟା ବେ କୋଉ ଏକଜାମ ଟା।
ଏମ୍ ସି ଏଲ ଏମ୍ ସି ଏଲ୍ ମହାନଦୀ କୋଲ ଫ୍ରାଇଡି। ସେଇଟା ସେଇଟା ଠିକ ନାଇଁ। କେବେ ଡେଟ ଆସିବ କାଲି କାଲି ତ ଆର ଡେଟ। ଟା ଥିଲା ଆଉ କାଲି ପୁଣି ଟିକେଟ ବୁକିଂ କଲି ଯେ ଗଲା ବେଳୁ ସ୍ଲିପର ରେ ମିଳିଗଲା। ସ୍ଲିପର ମିଳିଗଲା କେତେ ତିନିଶହ ସତୁରି ଟଙ୍କା ନେଲା ହେଲା
ଚିରା ବେଳକୁ ଟିକେଟ ମିଳିଲାନି ଆଉ।
ହୁଁ
ଆଉ ମୁଁ ଦେଖିଲି ତିନିରେ ତିନିରେ ନାଇଁ ହେଲା ଆଉ ଦୁଇରେ ଦୁଇରେ ଆସିଲା ବେଳକୁ ରାତି ହେଇଯିବ ପାଞ୍ଚଟା ରୁ ଛଟା ସାତଟା ଏକ୍ସାମ ଅଛି। ତାପରେ କଣ କରିବି କଣ କରିବି ଖୋଜା ଖୋଜି ଖୋଜା ଖୋଜି କରିକି ତାପରେ ତିନ ଡେଟ ଟିକେଟ ମିଳିଲା ଗୋଟେ। ଏସ ଏ ଫାଷ୍ଟ ସିଟ୍ ହେଲା।
ହୁଁ।
ଆଉ ଟିକେଟ ପ୍ରାଇସ୍ ଦେଖିଲା ବେଳକୁ ଦି ହଜାର ପଚାଶ ଟଙ୍କା। ଶଳା ତା ପରେ। ଚାରି ରେ ଯୋଉ ଟିକେଟ ଅଛି ସେ ଗୋଟେ ଅଛି କେତେ କହିଲ ଅଠର ଶହ ଟଙ୍କା ଥାର୍ଡ ଏସି। ହେଲା କିନ୍ତୁ ସିଏ ଆସିଲା ବେଳକୁ ପାଞ୍ଚ ହେଇଯିବ।
ହଁ।
ବୁଝିହେଲା ନା ନାଇଁ କିଛି କାମ ଦବନି ହେଲା। ମତେ କଣ ତିନିରେ ହେଲେ ଚାରିରେ ମୁଁ ଓଲୀ ପଡିବି ହେଲା। ମୁଁ ଭାବୁଥିଲି ପା ରବିବାର ପର୍ଯ୍ୟନ୍ତ ଛୁଟି ନେଇଯିବି ହେଲା।
ଗାଁକୁ ଆସିଲେ ତ ହାର୍ଡ ଦବୁ।
ହୁଁ।
ଶଳା ଟିକେଟ କାହାକୁ ଦେଇକି କରିଦବୁ ତତ୍କାଳ।
ତତ୍କାଳ କିଏ କରିବ କି ନା ନାଇଁ ପୁଣି ହଇରାଣ ହେବି ସେଥିପାଇଁ ଗାଁ ଟିକେଟ କାଟିଦେଲି ତାପରେ ସେ ଟ୍ରେନ ଟା ବାହାରୁଛି ପୁରୀରୁୁ ହେଲା।
ହୁଁ।
ଭୁବନେଶ୍ୱରରୁ ବାହାରିଥିଲେ ହଁ ଜେନରାଲରେ ପଳେଇ ଆସିଥାନ୍ତି ପୁଣି ରାତି ସମୟଟା ଦିନ ସମୟଟା ହେଇଥିଲେ ହଁ କେମିତି କଣ କରି ପଳେଇ ଆସିଥାନ୍ତି। ଚରିଗଲା ପୁଣି ଘରେ ଜିନିଷ ଫିନିଷ ଦେବେ ଟିକେ ପ୍ରେସର କୁକର ଇଣ୍ଡକ୍ସନ ଟା ଆାଣିବି ଆଉ ସବୁ ଦେବେ
ହଁ।
ସେଥିପାଇଁ ମୁଁ କହିଲି ମମି କହିଲା ନାଇଁ ଟିକେଟ କାଟିଦେ ଯେତିକି ଟଙ୍କା ପଡୁଛି ପଡୁ କାଟିଦେ ତାପରେ। ଦେଖିଆ କହିଲ ହଁ ହଉ ସେ ଫାଷ୍ଟ ଶେଷରେ କାଟିଲି ଆଉ କଣ କରିବା ବାଧ୍ୟ ହେଇକି ଆଉ। ହଁ ମ ପଇସା ସରିବନି ଆଉ କେମିତି ହବ। ସେପା ସେ ଭାଇ ଯୋଉ ଗାଳି କଲା ମତେ ସେ କହିଲା ତତେ କିଏ କହିଲା ଫାଷ୍ଟ ଏସିରେ କାଟିବା ପାଇଁ ତୁ ନର୍ମାଲରେ କରିପାରୁନୁ ଫାଷ୍ଟ ଏସି ରେ କାଟୁଚୁ। ହଁ କମ୍ପାନୀ କମ୍ପାନୀ ଯଦି ପଇସା ଦିଅନ୍ତା ହଁ ଠିକ ଅଛି କ ଫାଷ୍ଟ ଗାଡ଼ି। କମ୍ପାନୀ ତ ପଇସା ଦବନିନା ପରା ତୁ ଯାଉଛୁ ପରା ତୋର ଆଉ କାଇଁ ବେକାରଟାରେ ଏତେ ଟଙ୍କା ସାରୁଛୁ ମୋବାଇଲ। ତ ଛାଡ ଆଉ ବାଳ ତତ୍କାଳରେ ସିନା କରିଥା
ମନ୍ଥଲି କେତେ ମିଳୁଛି।
କଣ କହିଲ।
ମନ୍ଥଲୀ କେତେ ମିଳୁଛି?
ମନ୍ଥଲି ଅଠର।
ଆପ ବରେ
ହୁଁ ଅଠର ଖାଇବା ପିଇବା ମିଳିବ।
ହୁଁ
କଣ କରିବା।
ତମ ମାସଟା ତ ଭୁଲ ଭାଲ ହବ ଆଉ।
ହଁ ପା ପୁଣି ଭାଇ ତାକୁ ନ କହିଥିଲେ ହେଇଥାନ୍ତା ହେଲା। ତାକୁ କହିଦେଇଚ ସେ ଶଳା କହିଲା ଆ ପଇସା କଟି କାଟିବ ପଇସା କଟିବ ୟାର ଆଉ। ମାନେ ଯେତିକି ଯେତିକି ଦିନ ଛୁଟି ନେବି ହେ ଆ! ! ! ! ! ! ! ! ! ! ପଇସା କାଇଁ କାଟିିବ?
ଏବେ ଗାଁ ଆସିଲେ ପୁଣି ସେଇଠି ଯ ସତରୁ
କଣ କହିଲ?
ଗାଁକୁ ଗାଁକୁ ଆସିକି ପୁଣି ସେଠିକି ଯିବୁ ନା ଆଉ ଗୋଟେ ଅଲଗା ଜାଗାକୁ ଯିବୁ?
ନାଇଁ ନାଇଁ ଏଇଠି ଏଇଠି ଏଇଠି ଏବେ କାମ ଚାଲିବ ଏଇଠି କାମ ସରିଲା ପରେ ରେ ପୁଣି କାମ ଅଛି କୋଉଠି କହିଲ ଏ ପାଖାପାଖି ଷ୍ଟେସନ କାମ ଅଛି ହେଲା ସଇଲା ପରେ ରେ ଆଉ ଯିବି ଝାରସୁଗୁଡା ଝାରସୁଗୁଡା ଯିବି।
ହଁ।
ଝାରସୁଗୁଡାରେ କାମ ହବ ତାପରେ ବଡ଼ବିଲ୍ଲା କେଉଁଝର କେଉଁଝର କେତେ ଦିନ କାମ ହବ?
ହୁଁ।
ହଁ କାମ ସରିଲା ପରେ ଯାଇକି ହାଉଡା ଯିବି। ଏବେ ଯାହାହେଲେ ଏଇଠି ତିନି ଚାରି ମାସ ରହିବେ ଏଇଠି।
ଓ ହୋ।
ଏବେ ସେ ପିଲା ଆଉ ଗୋଟେ ପିଲାଟା ବି ଆସିବ ମୋ ବିହାରୀ ଟା।
ହୁଁ।
ସେ ହଁ ଯୋଉ ପିଲା ଟା ରହୁଥିଲା ହାଉଡାରେ ସିଏ ଏବେ ନାହିଁ ସିଏ ମୋର ତମ ଟିକେ ଇଏ ଚକ୍ରଧରପୁର ସଇଲା ପରେ ସିଏ ଆସିବ
ବିହାରୀ ତ ପଡି ଗଲେ ସରୀ ଗଲା କଥା ଆଉ।
ଏ ବା ଆ କାମ ଆମ କିଛି କରିବନି ନାମଟା ନବୁ ଆଉ।
ଆମର ଏଦିନ ଅପରିଷ୍କାରୁ ଭଲଟା ସେଇ ଭଲ କଥା ନହେଲେ କାଚଡିଆ
ଏ ବା ନାଇଁ ଏ! ! ! ! ! ! ! ! ! ! ଟା ଯାଉଛି ବାଥରୁମ ଯିବ ହେଲା ଘଣ୍ଟାଟେ।
ହୁଁ।
ଘଣ୍ଟାଟେ ଯିବ ଘଣ୍ଟା ଘଣ୍ଟା ଟା ରେ ଆସିବ ହେଲା ସକାଳୁ ଉଠିବ ନଅଟାରେ ହେଲା। ରୋଷେଇ ରୋଷେଇ କିଛି କରିନଥିବ
ହୁଁ।
ଆସିଲେ ସାର୍ ଡିପ୍ଲୋମା ପିଲାଟା ହେଇକି ମତେ ଏବେ ଛାଡିବ ହେଲା ମତେ କହିବ କି ତମେ ଗଲନି ହେଲା
ଆ ତ ସିନିୟର ତାହେଲେ।
ସିନିୟର ଭାଲ୍ୟୁ ନାହିଁ ହେଲା ତାପରେ ମୁଁ ଭାଇ କହିଲି ଭାଇ କହିଲା ଛାଡେ ତାକୁ କିନ୍ତୁ ତୋ ପୋଷ୍ଟ ବଡ କିନ୍ତୁ ତାକୁ ତୁ କହିବୁ ହେଲା ଯୋଉ କଥା ହେଲା କହିବୁ। ଆଉ ବାକି ଏବେ ଏଠିକି ଆସିଲେ ଏବେ ଆଇଲେ ମୁଁ ତାକୁ ଝାଡିି ପାରିବି କାହିଁକି ନା ମୁଁ କାମଟା ଜାଣିଛି ନା ମୁଁ ତାକୁ ଝାଡି ହଲେ ସେଇଠି କଣ ସିଏ ଟିକେ ମାସ ମାସେ ମାସେ ଛ ହେଲା ପଳେଇ ଆସିଥିଲା ତ ଆଗରୁ ହଁ ସେଥିପାଇଁ ସେ ରଙ୍ଗ କାଢୁ ଥିଲା। ଏବେ ଆଉ କଣ କରିବା?
ହୁଁ।
ଆଉ ଛୁଟି ଦଉନି ଛୁଟି ନଦେଲେ କେମିତି ହବ କମ୍ପାନୀ?
ତ ବ ପୁ ଜନିଂ କର କତ ବ ଛୁଟି ଦେବ
ହଁ ସେଇଟା ସତ କଥା ଯେ
ମାସେ ଛୁଟି ଦେଇଦବ।
ହଁ ଏକ୍ଜାମ ଫେକ୍ଜାମ ଅଛି ଏମତି ଆଉ।
ହୁଁ।
ଏ କେତେ ଇଏ ଘରକୁ ଟିକେ ଯିବ ନା ଆଉ ସବୁବେଳେ କମ୍ପାନୀ ରହି ଇଏ କି
ଛଅ ମାସେ କେତଳେ ମାସ କାମ କରିବୁ ଛୁଟି ମିଳିବ ଦଶ ଦିନି।
ହଁ ହଁ ସେୟାବା।
ଉଁ ଉଁ।
ସେୟାବା। କଣ କରିବା ଏଇଠି ଠିକ ଅଛି ଚ ଚକ୍ରଧରପୁର ଠିକ ଅଛି ଯେ ସେ ହାଉଡା ହେଇଥିଲେ ଟେନସନ ହେଲା ଦସଟାରେ ଉଠିକି ଜା ସବୁଦିନି ଏଇଠି କଣ ନିଜ ଇଛାରେ
ଆଉ ଯଉଠି ସୁବିଧା ହବ ମିଳିବ ତୁ ଗଲୁନୁ।
ହଁ। ମୁ ସେଥି ପାଈଁ ତ ମୁଁ କିହିଲି ଏଇଟା ଛାଡିକି ଯାଉନି ମୁଁ କହିଲି ଗ୍ୟାସ ପ୍ୟାସ ଇଏ କରିଦେବି ଫୁଲ କରିଦେବି। ଗଲା ମୁଁ ମୋର ରୋଷଇବାସ କରିକି ଖାଇବି। ଯେବେ ଇଏ ହବ ଗ୍ୟାସ ସରିଯିବ କଣ ହବ ଇଣ୍ଡକ୍ସନ ଟା ଆଣିବି ହାରି ଇ ଇଣ୍ଡକ୍ସନ ଚଲେଇବି ଆରାମରେ ରହିବି। କାହିଁକି କାହାପରେ ଡିପେଣ୍ଡ ହବ କହିଲ?
ହୁଁ ।।
ହଉ ମୋନଜ ବାବୁ ଦଶ ମିନିଟ ହେଇଗଲା ହେଲା ମୁଁ ତ ଆ ଆ ସବୁ ଯାଅ।
ହଁ।